ହ୍ୟାଲୋ। ହ୍ୟାଲୋ! ହ୍ୟାଲୋ! ହ୍ୟାଲୋ! ହଁ ମୋ ଭୟସ ଶୁଭୁଛି?
ଆଜ୍ଞା ଆଜ୍ଞା।
ଆଉ ମୁଁ ଏତେ ସମୟ ହେଲାଣି ହାଲୋ ହାଲୋ କହୁଥିଲି। କଣ ଆପଣ କିଛି କହୁନଥିଲେ?
ନା ମୁଁ ୟା ବଞ୍ଚିଆନା କୁ କଲ୍ କରିଥିଲି ତ। ତାଙ୍କୁ କଲ୍ କରିିକି କହୁଥିଲି, ମୁଁ ଟିକେ ପରେ କଲ୍ କରିବି ବୋଲି କହୁଥିଲି ତାଙ୍କୁ।
ଆଚ୍ଛା ଆଚ୍ଛା। ଆଉ ଆଜିର ଦିନ କେମିତି ଗଲା?
ଆଜିର ଦିନ ଯାଇଛି ଭଲ ସେମିତି ଯାଇଛି ଆଉ।
ଆଚ୍ଛା, ତ ଆଜି ଦିନ ଶାର ଆପଣ କଣ କଲେ?
ଦିନସାରା କଣ ସାଙ୍ଗ ମାନଙ୍କ ସାଙ୍ଗରେ ବୁଲୁଥିଲି, ଖାଉଥିଲି କଣ କରିବ ଆଉ?
ଆଚ୍ଛା, ଆପଣ କିନ୍ତୁ କହିଥିଲେ କଣ? ଆଜି ଆପଣଙ୍କର ଆଡମିସନ ଥିଲା ବୋଲି କଣ? ନିଜ ଗାଁ କଲେଜ ଯାଇ
ଆଜ୍ଞା, ଆ ଯାଇଥିଲି, ଆଡମିସନ୍ କରିକି ସିଟ ରଖିକି ଆସୁଛି ଆଉ।
ଆଚ୍ଛା, ତା ମାନେ ସେଇ କଲେଜରେ ପାଠ ପଢିବେ ବୋଲି ପୁରା ମନ ବନେଇ ଦେଇଚନ୍ତି।
ଆଜ୍ଞା ଆଜ୍ଞା।
ଆ ତାହେଲେ ଭଲ ଆଉ। ଆଉ କଣ ଖାଇଛନ୍ତି?
ମୁଁ ତ ଏବେ ଆସି ଘରେ ଏବେ ପଖାଳ ଖାଇଲି।
ଆଚ୍ଛା।
ମାସ ଯେହେତୁ ଖାଇ ନଥିଲି, ଏବେ ସେ ପଖାଳ ଖାଇଲି ଆଉ।
ଦିନ ସାରା କିଛି ଖାଇ ନଥିଲ?
ନା, ନା।
ଆଉ ଏମିତି ଦିନ ସାରା କିଛି ନ ଖାଇକି ରହିଲେ, ତ ଦେହ ଭଲ ହବନି। ତ ଖାଇବୁ ଟାଇମ୍ ଟୁ ଟାଇମ୍ ଖାଇଲେ ଦେହ ଟା ଟିକେ ଭଲ ରୁହନ୍ତା
ଆଜ୍ଞା ଆଜ୍ଞା ଚେଷ୍ଟା କରିବି ଆଉ।
ଆଚ୍ଛା।
ଅ
ଆଉ ସେଠାକାର ପାଗ କେମିତି ଅଛି?
ପାଗ ତ ଏବେ ଟିକେ ଭଲ ଅଛି। ଚାରିଟା ବେଳ ଟାଇମ୍ ଟା ଟିକେ ବର୍ଷା ହେଇଥିଲା ନନେଆ ପାଗ ଭଲ ଅଛି।
ଆଛା, ଆଜି କିନ୍ତୁ ସକାଳୁ ବହୁତ ଖରା।
ଆଜ୍ଞା।
କୁହନ୍ତୁ।
ହଉ କଣ କହିବି ଆପଣଙ୍କ ଦେହ କେମିତି ଅଛି?
ହଁ, ମୋ ଦେହ ତ ଭଲ ଅଛି।
ଆଚ୍ଛା ଆଚ୍ଛା, ଘର ଲୋକଙ୍କ ଦେହ ସମସ୍ତଙ୍କର?
ହଁ ସମସ୍ତଙ୍କ ଦେହ ଭଲ ଅଛି।
ଆଉ କଣ ହାତ ତ ସେମିତି ଠିକ୍ ଠାକ୍ ଅଛି ଆଉ।
ଆଚ୍ଛା, ନାଇଁ କାଲି ଆପଣ କହିି ଥିଲେ ନା କି ଆପଣଙ୍କ ହାତ ଯୋଉ ହେଇଥିଲା ସେଇଟା କୁଆଡେ ଦର୍ଜ କରୁଛି କଣ? ଏବେ ଦର୍ଜ କମିଯାଇଛି?
ହଁ, ଦର୍ଜ ତ ବାକି ଏବେ ଅଛି ରାତିରେ ନା ରାତି ଟାଇମ ଟା କ୍ରାମ ପଡି ଯାଉଛି, ଶୋଇଲା ବେଳେ ଗୋଟେ ଦିଟା ବେଳକୁ ଆଉ ଦିନ ସକାଳ ଉଠିଲା ବେଳକୁ କ୍ରାମ ପଡିଯାଉଛି। ତ ବହୁତ କଷ୍ଟ ହଉଛି। ତ ସେଟା ସହିଲା ସହିବା କଷ୍ଟରୁୁ ବାହାରି ହେଇଯାଉଛି, ବେଳେ ବେଳେ ଆଉ।
ଆଚ୍ଛା।
ଆଉ ଯେଅ ଆଉ କଣ କହିବି? କଥା ହଉଛି ଏ ଆଉ।
ଆଚ୍ଛା। ଆଉ ଆପଣ କେବେ କୁକୁର କି ବିଲେଇ କିଛି ପାଲିଛନ୍ତି?
ଆଣିଥିଲି ଯେତେବେଳେ ମୁଁ ବାଲେଶ୍ଵରରେ କି ଲକଡାଉନ ଟାମିରେ ଯେତେବେଳେ ଥିଲି ମାମୁଁଙ୍କ ଘରେ ସେଠୀ ଗୋଟେ ପାଳୀଥିଲି।
ଆଛା ସେ ବିଲେଇଟା କୋଉଡିର
ବିଲେଇଟା ବ୍ରିଡିସେମିତି କିଛି ନାହିଁ ବିଲେଇ ଏଟା ଜଷ୍ଟ ମାମୁଁ ଘରକୁ ଯାଇଥିଲି ମାମୁଁ ଘରେ ଛୁଆ ହେଇଥିଲା ତାକୁ ଆଣିକି ପଳିଥିଲି ମାମୁଁ ମୋର ଯୋଉ ଦି ବର୍ଷ ରହିଲି ସେ ଦି ବର୍ଷ ସେ ବିଲି ସହିତ ବହୁତ ଆଟାଚମେଣ୍ଟ ହେଇଯାଇଥିଲା ତ ମୁଁ ଯେବେ ଯେ ଏବେ ଆଇ ସେ ବିଲେଇ ତାପରେ ମାମୁଁ ତାକୁ ମାମୁଁ ଘରୁ ନେଇଯଥିଲେ ଆଉ ସେଠୁ ସେ ବିଲେଇ ଟା ହଜିଗଲା ଆଉ।
ବିଲେଇ ହଜିଗଲା ଆଉ କେବେ ସେ ଫେରି ପାଇଲେନି? ହଁ ତାହେଲେ ଏ ଶୁଣିକି ତ ବହୁତ ଦୁଃଖ ଲାଗିଥିବ?
ଦୁଃଖ ତ ଲାଗିଲା ଦୁଃଖ ଲାଗିଲା କଣ ହେବ ସେ ବିଲେଇ ତାର ଯାହା ହେଇ ଭଗବାନଙ୍କ ଯାହା ଇଚ୍ଛା ଆଉ ପାଳିଥିଲେ ତାକୁ ଛୋଟବେଳୁ ଆଣି ପାଳିଥିଲେ ତାର ଜୀ ଯିବାର ଯଦି ଥିଲା ତ ପଳେଇଗଲା ଆଉ ତାକୁ ତ କଣ ଆଉ ଅଟକେଇି ହବ କି ଆଉ ତ ଭୁବନେଶ୍ୱର ତମେ ଆଣିପାରିବନି ନା ତମମାମୁଁ ହଁ ତ ତାକୁ ମାମୁଁ ପାଳିଥିଲେ ତ ତାକୁ ନେଇଯଥିଲା ଯେହେତୁ ମାମୁଁ ଯେତେବେଳେ ଗାଁକୁ ଯାଆନ୍ତି ତାକୁ ଦେ ସେଇଠି ବାଲେଶ୍ଵର ଟାଉନ ତ ଖାଇବାକୁ ଦେବାକୁ କିଣନ୍ତି। ତ ତାକୁ ଗାଁକୁ ନେଇ ଥିଲେ ତା ଗାଁ ସେ ଖାଇବା ପିଇବା କରୁଥିଲା ମୋତେ ଲାଗୁଛି ଯୋଉ ଗାଁ ରେ ବଣ ବିଲୁଆ ଅଛନ୍ତି ବଣ ବିଲୁଆ ତାକୁ ଘୋଡେଇ ନେଇଛନ୍ତି କୁଆଡେ ନ ହେଲେ ତାକୁ କିଏ ମାରିଦେଇଛି ଆଉ
ଭଗବାନଙ୍କୁ ଜଣା ଜେ କଣ ହେଇଥିବ କଣ ନାଇଁ। କାରଣ ଯଦି ବିଲେଇ ଯଦି କୁଆଡେ ଯାଇଥାନ୍ତା ତ ସେ ନିହାତି ଦିନେ ନା ଦିନେ ଫେରିକି
ଆଜ୍ଞା ଆଜ୍ଞା।
ଆମ ଆମ ପାଖରେ ବି ଗୋଟେ ବିଲେଇ ଅଛି ସିଏ ମାନେ ଯାଏ ବୁଲାବୁଲି କରିବା ପାଇଁ ଏବେ ନ ଏମିତି ବି ହେଇଛି ତା ମା ତାକୁ ଆସିକି ଥରେ ତାକୁ ବେକ ପାଖରୁ କାମୁଡି ତାକୁ ଉଠେଇ ନେଇ ତା ପୁରା ଦିନଟା ତ ସେ ଆସିଲାନି କିନ୍ତୁ ତା ପର ଦିନ ସକାଳୁ ଦେଖିଲା ବେଳକୁ ସେ ଆସିକି ଆମ ଘର ଆଗରେ ବସିଥିଲା ତ ତା ପରଠୁ ମାନେ ସେ ଏମିତି ବୁଲାବୁଲି କରିବାକୁ ଯାଏ କିନ୍ତୁ? ଆସିକି ଆମ ଘରେ ବି ରୁହେ ଖାଇବା ପିଇବା ସବୁ କରେ ଭଲସେ ବୁଲାବୁଲି କରେ ସମସ୍ତଙ୍କ ପ୍ରେମ ଅନୁଭବ କରେ ତ ଏମିତି ଚାଲିଛି ଆଉ।
ଆଚ୍ଛା ଆଚ୍ଛା।
ହଁ। ଆଉ ଆଉ କଣ କୁହନ୍ତୁ?
ଆଉ କଣ କହିବି ଆପଣ ତ କୁହନ୍ତୁ କିଛି ଆପଣଙ୍କ କଥା କିଛି କୁହନ୍ତୁ ମୁଁ ତ ସେମିତି କହିବା ଲାଗ କିଛି କଥା ବି ନହିଁ।
ହୁଁ ତ ଆପଣ କଣ କରିବାକୁ ଅଧିକ ଭଲ ପାନ୍ତି ଯେମିତି କି ଆପଣ କ୍ରୀଡା କଣ ଖେଳ ଯିବ କଣ ଖେଳିବାକୁ ଭଲ ପାଆନ୍ତି ଯଦି କୁହନ୍ତୁ?
ହୁଁ ହୁଁ। ଦେଖନ୍ତୁ ଯଦି ମୁଁ ଯେହେତୁ ମୁଁ ଗୋଟେ ପୁରୁଷ ପିଲା ତ ପୁରୁଷଙ୍କ ପସନ୍ଦିତା ଖେଳ କ୍ରିକେଟ ତ ମୁଁ ସବୁବେଳେ ଖେଳେ। ତ ତ ଖେ ଆପଣ ଜାଣିଥିବେ ମୁଁ କ୍ରିକେଟ ବି ଭଲ ଖେଳେ ଟିକେ।
ହଁ।
ତ କ୍ରିକେଟ ହଉଛି ମୋ ମନ ପସନ୍ଦ। ଯେବେଠୁ ମୋ ହାତ ଟା ଭାଙ୍ଗି ଅସ୍ତ୍ରୋପଚାର ହେଇଛି ତ ସେ ତ ସେବେ ମୁଁ ଆଉ କ୍ରିକେଟ ଭଲସେ ଖେଳି ପାରୁନି କି ମୋର ଆଉ ସବୁଠୁ କ୍ରିକେଟ ରେ ସବୁଠୁ ଠୁ ଭଲ ଭ ଭଲ ପାଠ ଥିଲା ବୋଲି ତ ମୁଁ ଆଗରୁ ବୋଲିଂ କରୁଥିଲି ତ ଯେବେଠୁ ମୋ ହାତ ଟି ଭାଙ୍ଗିଛି ତ ସେବେଠୁ ମୁଁ ଆଉ ବୋ ଲିଙ୍ଗ କରିପାରୁନି ଠିକ ଠାକ ତ ସେବୁଠୁ ଆଉ ବେଶୀ ତ ସେବୁଟା ବେଶି ଖେଳା ଖେଳି କରୁନି ଆଉ।
ତ ଆପଣ ହାତ ଭାଙ୍ଗିବା କଥା ଟା ଶୁଣି ମତେ ଭାରି ଦୁଃଖ ଲାଗିଲା।
ଆଜ୍ଞା ଆଜ୍ଞା।
ଆପଣ ହାତଟା କେମିତି ଭାଙ୍ଗିଥିଲା ମୁଁ ଏଇଟା ଜାଣିପାରିବି କିି?
ଭାଙ୍ଗିଥିଲା ଆପଣ ଜାଣିବେ କଣ ସେତ ଭାଙ୍ଗିଥିଲା ଏଟା ତ କଣ କହିବି ଆଉ
ଭାଙ୍ଗି ଯାଇଛି ଆ ଆ କୁହନ୍ତୁ ଆପଣ କିଛି କୁହନ୍ତୁ।
ଆଉ ଘରେ ସମସ୍ତେ କେମତି ଅଛନ୍ତି?
ଘରେ ସମସ୍ତେ ଭଲ ଅଛନ୍ତି ଆଉ।
ଆଚ୍ଛା।
ଆପଣ ଖାଇବା ଜିନିଷରେ କଣ ଖାଇବାକୁ ଅଧିକ ଭଲ ପାଆନ୍ତି?
ଖାଇବା ଜିନିଷରେ ଯୋଉ ଜିନିଷଟା ସଫ୍ଟ ହେଇଥିବ ସେ ଜିନିଷ ଖା ଏବଂ ଭଲ ଲାଗେ।
ସଫ୍ଟ ସଫ୍ଟ ଜିନିଷ?
ଆଜ୍ଞା।
ମାନେ ଯେମିତି କି
ଯେମିତି କିି ସେ ଜିନିଷର ତ ନାଁ ଏବେ ଫିଲାଲ କହିହବନି। ତ ସେମିତି ଖାଇବାକୁ ଭଲ ଲାଗେ ଆଉ।
ଆଚ୍ଛା ତା ମାନେ ମି ମିଠା ମିଠା ଜିନିଷ ଆଉ।
ନା ମିଠା ଲାଗେନି। ହଁ ସେମିତିଆ ଲାଗେ ଆଉ।
ଆଚ୍ଛା ଯାହା ବି ହଉ ଆପଣଙ୍କୁ ଖାଇବାକୁ
ଆଜ୍ଞା।
ଆଉ କଣ କରିବାକୁ ଅଧିକ ଭଲ ଲାଗେ?
ଆଆଆଆ ସେଇ କାମ କରିବାକୁ ଭଲ ଲାଗେ ଆଉ।
କୋଉ କାମ?
କ୍ରୀଡ଼ା।
କ୍ରୀଡା?
ଆଜ୍ଞା।
ତ କ୍ରୀଡ଼ାରେ ଆପଣ ସେଇ ବୋଧେ କେବଳ କ୍ରିକେଟ୍ ହିଁ ଖେଳନ୍ତି ଆଉ କିଛି
ନା ଆଉ ଖେଳେ ଯେ କିନ୍ତୁ ସେ ଖେଳଟା କେତେବେଳେ କହିଲେ ଫାଙ୍କା ଟାଇମ ପାଇଲେ ଖେଳେ ମାନେ କେହି ନଥିବ ପାଖରେ ଖେଳେ ମୁଁ ସେଇ ଖେଳଟା।
ଆଚ୍ଛା ମାନେ କଣ ମୋବାଇଲରେ?
ମୋବାଇଲରେ ବି ଖେଳେ ଲୋକଙ୍କ ସହିତ ବି ଖେଳେ।
ଲୋକଙ୍କ ସହିତ ବି? ଆଚ୍ଛା ମାନେ ଖେଳିବାକୁ ନିହାତି ଭଲ ଲାଗୁଥିବ।
ଆଜ୍ଞା ବହୁତ ବଢିଆ ଲାଗେ।
ସେଟା ମାନେ କି ଖେଳ?
ସେ ତ ଖେଳ ଗୋଟେ ଏଟା ପରସ୍ପର ପ୍ରତି ଗଡା ଗଡି ମାରିପିଟ
ଓହୋ ମାନେ ମାନେ ଦି ଜଣ ଲୋକଙ୍କ ଭିତରେ ଯୋଉ ମାରପିଟ କାମ ଚାଲେ ଆପଣ ସେଇ ଖେଳ ଖେଳକୁ ଭଲ
ଆ ସେଇ ମାରପିଟ ଟା କିନ୍ତୁ ଟିକେ ଅଲଗା ପ୍ରକାରିଆ।
ଆଚ୍ଛା ଆଚ୍ଛା ହଁ ମୁଁ ବୁଝିପାରୁଛି ତାହଲେ ଆପଣଙ୍କୁ ମାରପିଟ୍ ଟିକେ ଅଧିକା ଭଲଲାଗେ ଆଉ।
ଆଜ୍ଞା।
ଆଉ ଆଉ ଆଉ କଣ କରିବାକୁ ଭଲ ଲାଗେ?
ଆଉ ତ କେତେ କଣ କରିବାକୁ ଭଲ ଲାଗେ।
ଯେମିତି କିି?
ଏମିତି କନ୍ କେମିତି କେତେ କେତି ବହୁତ କିଛି ଅଛି କହିବନି କହିଲେ ସରିବନି ଆପଣ କ କଣ ଭଲ ଲାଗେ କହୁନାହାନ୍ତି?
ହଁ ମତେ ବି ଭଲ ଲାଗେ ଆଉ। ହଉ ଯାହା ବି ହଉ ଭଲ ଲାଗେ ଏମତି ଆଉ ମାନେ ଯେମିତି ମତେ ତ ଚିତ୍ର ଆଙ୍କିବାକୁ ବହୁତ ଭଲ ଲାଗେ।
ଆଜ୍ଞା।
ଆଉ ତ ଲୋକମାନଙ୍କୁ ମାରିବାକୁ ଭଲ ଲାଗେ।
ଆଚ୍ଛା ଆଚ୍ଛା ଆପଣଙ୍କ ହାଇଟ ଟା କେତେ କେତେ ଆପଣ ହାଇଟ?
ଆଜ୍ଞା ମୋ ହାଇଟ୍ ହଉଛି ଚାରି ଫୁଟ ଏଗାର ଇଞ୍ଚ୍।
ହୁଁ ମତେ କିଏ କହୁଥିଲା ଆପଣ ହାଇଟ୍ ଦି ଫୁଟ ବୋଲି ତ ମୁଁ କହିଲି ସେ ଦି ଫୁଟ ର ହାଇଟ୍ ଶୁଣିକି ଭାବିଲି ଆପଣ ତ ଦି ଫୁଟ ହାଇଟ ର ଆପଣ ମାରପିଟ କେନ୍ତା କରିବେ।
ନା ଆରେ ଦି ଫୁଟ୍ ମଣିଷ କେବେ ମାନେ ଦେଖିଲେଣି ଆ ଦି ଫୁଟ ମଣିଷ ତ ବହୁତ ଛୋଟ ହେଲାଣି।
ନା ବହୁତ ଛୋଟ ମଣିଷ ଅଛି କିନ୍ତୁ ଦେଖୁଛି ଦି ଫୁଟ ମଣିଷ ଡେଲି ଦେଖୁଛି। ତ ସଇ ସିଏ ସକାଳେ ଆଜି ଉ ଗୋଟେ ସାଇକେଲଟେ ଚଲେଇକି ଆସିଥିଲା ଦିଇ ଫୁଟ ମଣିଷଟେ ତାକୁ ଦେଖିଚି ରିସେଣ୍ଟ ଯଷ୍ଟ ଆଜି। ଚଷମା ପିନ୍ଧିଥିଲା ଚଷମା ବି ପିନ୍ଧିଥିଲା ସେ।
ଓହୋ ହେ ସେ-ସି-ସିଏ ମାନେ ପୁଅ ନା ଝିଅ?
ଆଁ ଆ ସେଇଟା କୋଉ ଜେଣ୍ଡର ତ ବାକି ମୁଁ ଜାଣିନି ତାର। ପୁଅ ଟା ବୋଧେ।
ଆଛା ପୁଅ ଟା ନାଇଁ ଆପଣଙ୍କୁ ସେ ପୁଅ ଟା ବୋହୁତ ପସ
ନା ମତେ କାଉଁ ପସନ୍ଦ ନାଇଁ ଇଏ ଅଜବ୍ କଥା ଆପଣ କୋହୁନାହାନ୍ତି?
ନା ମ ଅଜବ କଥା ଏଠି କେହି ଗପିବାକୁ ନାହାନ୍ତି।
ଆଜ୍ଞା।
ଆପଣଙ୍କୁ କେତେଟା ଭାଷା ଆସେ?
ମତେ ତେ ବୋହୁତ୍ ପ୍ରକାର ଭାଷା ଆସେ ମତେ।
ଯେମିତି କି?
ଯେମିତିକି ଆପଣ ଜାଣିଥିବେ କେତେ ଭାଷା ମତେ ମୁଁ ତ ହିନ୍ଦୀ, ଇଂଲିଶ, ବଙ୍ଗାଳୀ, ଜାପାନି, ସୁଉର୍ଦ୍ଦୁ ସବୁ କଥା କହିପାରେ।
ଆପଣ ଏତେ ଭାଷା ସବୁ ଶିଖିଲେ କୋଉଠୁ?
ଏ ଶିଖିଲେ କଣ ଏଟା ମୋ ଜନ୍ମଗତ ଟାଲେଣ୍ଟେ‌ଟା।
ନାଇଁ ଜନ୍ମରୁ ଜନ୍ମରୁ ଗୋଟେ ପିଲା ଏତେ ଭାଷା ଜମାରୁ ବି ଜାଣିନ ଥାଏ ଯେହେତୁ ଆମେ ଓ ଯେହେତୁ ଯେହେତୁ ଆମେ ଓଡିଆ ଘରର ପିଲା ତ ଆମେ ନିହାତି ଆଗ ଓଡିଆରେ ତ ପ୍ରାଞ୍ଜଳ ତାପରେ ଆମେ ହିନ୍ଦୀ ଭାଷାଟା ଜାଣିବାକୁ ପାଉ ପୁଣି ଇଂରାଜୀ ଭାଷା ଜାଣିବାକୁ ପାଉ କିନ୍ତୁ ଆପଣ ଯେହେତୁ କହିଲେ ଯେ ଜାପାନିଜ ଭାଷା, ବଙ୍ଗାଳୀ ଭାଷା ବଙ୍ଗାଳୀ ଭାଷା ବି ଚଳିବ। ମାନେ ବଙ୍ଗାଳି ଭାଷା ଏତେ ବି ନୁହଁ କିନ୍ତୁ ଜାପାନିଜ ଭାଷା ଆପଣ କେମିତି ଶିଖିଗଲେ?
ସେଟା ସ୍ପେଶାଲ କଳା ଅଛି ଆପଣ ସେ କଳା ଶିଖିବାକୁ ଆପଣ ସେ କୁ ଶିଖିବାକୁ ହେଲେ ସାତ ରାତି ଆପଣ ଅ-ଅ-ଅନିଦ୍ରା ହେଇକି ସମୁଦ୍ର ମଧ୍ୟ ଠିଆ ହେଇକି ତପସ୍ୟା କଲେ ଆପଣ ସେ କଳା ଶିଖିପାରିବେ।
ତାହେଲେ ଆପଣ ମାନେ କଣ ଜନ୍ମରୁ ହିଁ ସା-ସାତ ତ ରାତି ଅନିଦ୍ରା ରହିକି ସମୁଦ୍ର କୂଳରେ ତପସ୍ୟା କରିଥିଲେ।
ମୁଁ ତପସ୍ୟା କରିନି ମତେ ସେଟା ଭଗବାନ ସେ ମା ଶକ୍ତି ଦେଇ ପଠେଇଥିଲ ଯାହା ଫଳରେ ମୁଁ ସେ ଭାଷା ଗୁଡ଼ା ସବୁ ଆଗୁତୁଆ ଶିଖି ଯାଇଥିଲି।
ଆଛା ତ ଆମର ଓଡିଆ ସଂସ୍କୃତି ବିଷୟରେ ଆପଣଙ୍କର କଣ ଅନୁମୋଦନ
ତ ଏବେ ତ ଏବେ ତ ପରେ ଆପଣ କହିବି ଯେହେତୁ ଆମ ଟାଇମ ଦଶ ମିନିଟ୍ ପରେ ଏଗାର ମିନିଟ୍ ହେଇସାରିଲଣି। ତ ଆପଣ ତ ପ ପରେ କଥା ହ
ଆଚ୍ଛା ହଉ ହଉ ଠିକ ଅଛି କିଛି ନହିଁ।